ହାଲୋ
ଏବେ ଯାଇ, ଯୋଉ ତରକାରୀ କରିବା ପାଇଁ ପନିପରିବା କାଟୁଥିଲୁ।
ଟିକେ ଖଡ଼ ଖାଡ଼ ବନ୍ଦ କରନ୍ତୁ।
ନାଇ ଗେଟଟା
ଓହୋ।
ହୁଁ, ଆପଣ ଏବେ କଣ କରୁଚନ୍ତି?
ନାଇଁ ପୁଅ ପାଠ ପଢୁଥିଲା ତ?
ଆଜ୍ଞା।
ପୁଅ ପଢୁଥିଲା।
ଓହୋ।
ଆଉ କଣ?
ପୁଅ କୋଉ, ପୁଅ କୋଉ କ୍ଲାସ ପଢ଼ୁଚିକି?
ଖାଇଥିଲେ, ଫାଷ୍ଟଫୁଡ ଜିନିଷ ଟିକେ ଖାଇଥିଲେ ଆଉ। ଚାଉମିିନ
ଆଉ ଗାଧୁଆଳେ କଣ ଖାଇଥିଲେ?
ହୁଁ, ଭାତ, ଡାଲି, ପୋଟଳ ଭଜା, ଆଉ ଆମର ଛୁଇଁ ଯୋଉ ସଜନା ଛୁଇଁନି, ତାକୁ ପ୍ରେସର ରେ ଆଉ
ଆ ଆଉ କଣ? ଆଉ ରଜ କେମିତି କଟେଇଲେ?
ରଜ ତ ଆମର ଗୋବାରରେ କଟିଲା, ତିନି ଦିନିଆଙ୍କ, ତିନି ଦିନ ଖାଲି ଚେ କରେ ଆମର କପିଳାସ, ସେକରେ ସାଇ ମନ୍ଦିର, ତାପରେ ଏକରେ ଆମର ଉଁ ଉଁ ହୁଁ ଘଟଗାଁ।
ହଁ।
ବୁଲାବୁଲି ସବୁଆଡେ ତିନିିଆଙ୍କ ହେଇଚି ଆଉ।
ଆମର ଏପଟରେ ରଜ, ବହୁତ ଧୁମଧାମ ରେ କଟିଚି।
ତାପରେ ରଜ ମହାଉତ୍ସବ ହେଇଚି, ଦୋଳି ଫୋଳି ପଡ଼ିକି ସବୁ ବୋବାଲ ଲାଗିକି ଯାଇଚି ଆଉ।
ହଁ, ରଜ ମହାଉତ୍ସବ ପଡିଥିଲା, ଆଉ ଭଉତ ମାନେ କମ୍ପିଟିସନ ହଉଥିଲେ ପିଠା ପଣା, ରଜ ତିନି ଦିନ ଯାଙ୍କ, ପିଠା ପଣା ସବୁ କରିଥିଲେ। ପୋଡ ପିଠା ଗତିରୁ, କାକରା ଯି ବରା ସବୁ ପିଠା ପଣା ହେଇଥିଲା, ଖାଉଥିଲେ। ରଜ ତିନ ଦିନ ଯାଙ୍କ, କପି କମ୍ପିଟିସନ ପଡିଥିଲା ଏଠି।
ଆପଣଙ୍କ ଘର କୋଉଠିକି?
ନାଇଁ ଏଇ ଆଉ ଆଉ କଣ। ଦେବସ୍ନାନ ପୂର୍ଣ୍ଣିମା କେମିତି କଣ କାଲି ଗଲା।
ଦେବସ୍ନାନ ପୂର୍ଣ୍ଣିମା ଭାବୁଥିଲି ଯିବାକୁ ଯେ। ଆଉ ଯାଇ ହେଲାନି ବର୍ଷା ଯୋଗୁ। ସେଥିପାଇଁ ଆମର ରଥ ଯାତ୍ରା କୁ ପ୍ଲାନିଂ କରିଚି ଯିବା ପାଇଁ ଆଉ।
ହଁ। କାଲି ତ ଭଳି ଭଳି ଠାକୁର ଗାଧଉଥିଲେ। ଉଁ ସବୁଆଡେ।
ଆଜ୍ଞା ସବୁଆଡେ ନା ସବୁଆଡେ ଗାଧାନ୍ତି। ଆମେ ବି ହୁଁ ହୁଁ ହୁଁ। ତାପରେ ଆମେ ବି ଯୋଉଠି ରହୁଚୁ ସେଇ। ଯୋଉ ଏରିଆରେ ରହୁଚୁ ସେଇ ଏରିଆରେ ଜଗନ୍ନାଥ ମନ୍ଦିର ବହେ ଅଛି। କାଲି ବି ସବୁଠି ଗାଧଉ। ଥିଲେ ବାହାର କରି ସବୁଠୁ ଗାଧଉଥିଲେ।
ଏବେ ତ ରହିବେ ପନ୍ଦର ଦିନ ନା ଅଣେଶର ଘରେ। ପ୍ରବଳ ଟିକେ ଗରମ ହବ ଆଉ। ତାପରେ ଗୁଣ୍ଡିଚାକୁ ଠାକୁର। ରଥରେ ବସିବେ ରଥ ଟଣା ହବ ଏଠି। ଏଠି ବି ଧୁମଧାମ ରେ ରଥ ଟଣା ହୁଏ।
କୋଉଠି ଆପଣଙ୍କ ଗାଁରେ।
ହଁ।
ଆଜ୍ଞା ଆଜ୍ଞା। ନା ରଥ ଯାତ୍ରା ହଉଚି ପୁରୀ ଆମେ ଯିବୁ ବୋଲି। ବୁଲିକି ଆସୁ ଜଗା ଦର୍ଶନ କରି ଆଉ ଡୋରି ଲଗେଇଲେ ଯିବୁ ଡୋରି ନ ଲାଗିଲେ ନ ଯାଇପାରୁ।
ହଁ ଜଗାର ଡୋରି ନ ଲାଗିଲେ ତ କେହି ଯାଇ ପାରିବେନି ଆଉ। ନାଁ ଗୁଣ୍ଡିଚା ବାହୁଡାରେ ଗଲେ ଠାକୁରଙ୍କୁ ଟିକେ ବାଗେଇକିନା ଦେଖି ପାରିବନି। ନାଇଁ ନାଇଁ ବହୁତୁ।
ଜାମ୍ ରେ ତ ଦେଖି ହବନି। ଏମିତି ସିମ୍ପିଲରେ ଦେଖି ହଉନି ଠିକ ସେ ଶାନ୍ତି ରେ। ଆଉ ଏମିତି ତ ରଥଯାତ୍ରାରେ। ଖାଲି ପୋଲିସ ମାନଙ୍କର ଚାରିଆରେ ଏରିଆ ପୋଲିସ ମାନେ ଖାଲି ରଥକୁ ଟାଣୁଚନ୍ତି।
ଦୀପାବଳି କେମତି କଣ ହୁଏ।
ଦୀପାବଳି ଆମର ଭଲ ହୁଏ ନା ଦୀପାବଳିରେ। ଆମର ରାବଣ ଫାବଣ କରିକି। ତାକୁ ପୁଡ଼ା ପୁଡ଼ି ଇମତି କରିକି ତାପରେ। ମେଲୁଡି ଫେଲୁଡ଼ି ଆକାର ଗୋଟେ ହୁଏ। ମେଲୋଡି ପରେ ମାନେ ଫାଷ୍ଟ ଯୋଉ ମୋର ଆସନ୍ତି ଯୋଉ ସଙ୍ଗୀତଜ୍ଞ। ଗୁଟେ ଗୁଟେ ଆଣନ୍ତି ଆମ କ୍ଲବ ପିଲା କ୍ଲବ ପିଲା ତାଙ୍କୁ। ଆଣିକି ସଙ୍ଗୀତ ହୁଏ ତାପରେ ସଙ୍ଗୀତ ସଇଲା ପରେ ଆମ ଗାଁରୁ ଅଛନ୍ତି। କୁନି କୁନି ପିଲାମାନେ ସେ ଡ୍ୟାନ୍ସ ଶିଖିକି ତାଙ୍କର ଗୋଟେ ମେଲୋଡ଼ି କାର୍ଯ୍ୟକ୍ରମ ହୁଏ ଆଉ।
ଆମ ଏପଟବି ଦିପାବଳି ବହୁତୁ। ବାଣ ଫଣ ଫୁଟେ ସେ ମାନେ ଚାରିଟା ବେଳକୁ ଆରମ୍ଭ କରିଦିଅନ୍ତି ଯେ କେହି କୁଆଡେ ଯାଇପାରନ୍ତିନି।
ହୁଁ ଆମର ଷ୍ଟାର୍ଟିଂ ମା। ବାହାରକୁ ବାହାରିବେନି ଖାଲି ଛାତ ଉପରେ ରହିଲା ମାନେ ଖାଲି ବାଣ ବାଣ। ସବୁଆଡେ ଚାରିଆଡେ। କଟକ ନାଁ ଗଳିଟା ଏବେ ଖାଲି ଚାରିଆଡେ ବାଣ ଫାଣ ପକେଇ। ଯିଏ ତିନି ଦିନ ଯାକ ବାଣ କରନ୍ତି ଆଉ।
ଆଉ କଣ ରାତିରେ କଣ ଖାଇବେ ରୁଟି ଖାଉଛନ୍ତି ନା କଣ?
ନା ନା ରୁଟି ରୁଟି ଆଜି କହିଲୁ ଆଜି ଭାତ କରିଦେଇଛି ରୁଟି ଖାଇବାକୁ ଆଜି ସବୁବେଳେ ଖାଇଲାଠୁ ଝଡି ଯାଉଛି ରୁଟି ଗୁଡା।
ଆଇ ମା।
ଭାତ ଡାଲି ସାଙ୍ଗକୁ ଅଣ୍ଡା ଭୁଜିଆ ଟିକେ କରିଦବା ଆଉ।
କୋଉ ଠାକୁରଙ୍କୁ ଧରିଛନ୍ତି?
ଆଜ୍ଞା।
ମାନେ କଣ ଠାକୁରଙ୍କୁ ଧରିଛନ୍ତି କି?
ରେଗୁଲାର ନା।
ଆଉ ମାସକୁ ମାସ ପଠଉଛନ୍ତି ନା ପଇସା।
ହୁଁ ହୁଁ ମାସକୁ ମାସ ପଇସା ପଠଉଛି ନା।
ଓହୋ ସେଇଟା ହଉଛି ଜୀବନର ଗତିପଥ। ଆଉ ଠିକ ଟାଇମରେ ଇଷ୍ଟବୁଦ୍ଧି କରା ଉଠିକି। ଆଉ ମାସ ମାସକୁ ମାସ ହଁ ମାନେ ତମର ମାସ ପୁରୀ ଗଲା ମାତ୍ରେକେ ଠାକୁରଙ୍କ କତିରେ ପଠେଇଦିଅ ତମ ପଇସା। ଆଜ୍ଞା ହଁ। ସବୁ ଆପଦ ବିପଦ ତମର ସବୁ କଟିଯିବ ହେଲା।
ଏବେ ବି ଆମେ କରିଥିଲୁ କେତେ ତେର ତାରିଖରେ ଆମ ଘରେ ଶତସଙ୍ଗ ଆମେ କରିଥିଲୁ ପରା।
ହଁ।
ଯଉଁ ଆମର ସପ୍ତାହିକ ଶସଙ୍ଗ ନୁହେ କି ସେ ଶସଙ୍ଗ । ଶନିବାର କରିଦେଲୁ ଘରେ ତ ହଉଛି ଆମେ ଗଲୁ ଘରକୁ ତେରରେ ତେରରେ କରିଥିଲେ ଶନିବାର ପଡୁଥିଲା।
ହ
ତାପରେ ବି ଆମେ ଏ ମଝିରେ ଏଥର କଟକ ହଉଥିଲା ଆମ ସସଙ୍ଗ ବିହାରରେ ଗୋଟେ ବଡ ଆକାର ସସଙ୍ଗ ହଉଥିଲା ଯାଇଥିଲି ସେଠିକି। ଦେବଙ୍କ ଜନ୍ମଦିନ।
ହଁ ଉଛବ ହୁଏ।
ଆଜ୍ଞା ଯାଉନା। ଯାଉ ତାପରେ ବି ଆମର ଗ୍ରୁପ୍ ଯେଉଁ ଅଛି ଆମର ଶସଙ୍ଗ ଗ୍ରୁପ୍ ସେ ଗ୍ରୁପରେ ମେସେଜ ଆଜି ଏଇଠି ଅଛି ସତ୍ସଙ୍ଗ ପିଲାମାନେ ସବୁ ଯିବ। ଆରେ ଫୋନ ହେଇଯାଏ ନା ଗୋଟେ ଗୋଟେ ଅଛନ୍ତି ସାଙ୍ଗ ମାନେ ଯୋଉଠି ସତ୍ସଙ୍ଗ ହୁଏ। ସେ ଫୋନ କରିଦେବେ ଏ ସାଙ୍ଗ ଏଠି ଆଜି ସତ୍ସଙ୍ଗ ଅଛି। ତାହେଲେ ଯିବାକୁ ପଡ଼ିବ ଆଉ।
ଆ ତାହେଲେ ଭାଇ ଯୋଉ ଡିପି ୱାର୍କରେ ଯାଉଛନ୍ତି।
ହୁଁ ନାଁ ନାଁ ସେଥିରେ ଯାଉନି ମୁଁ।
ହଁ ଆଉ କଣ। ପୁରୀ ଉତ୍ସବକୁ ଯାଇନାହାନ୍ତି।
ନାଇଁ।
ଓହୋ ପୁରୀ ଥରେ ଯାଆନ୍ତୁ ବହୁତ ବଡ ଆକାରରେ ଉତ୍ସବ ଟା ହଉଛି।
ପୁରୀରେ?
ହଁ ହଁ।
ପୁରୀରେ ଯାଏନୁ ଏବେ ଥରେ ଭୁବନେଶ୍ଵରରେ ଆମର ହଉଥିଲା।
ହଁ।
ଭୁବନେଶ୍ୱଵର ଗୋଟେ ବଡା ଆର ହଉଥିଲା ଗୋଟେ ସାଙ୍ଗ ପିଲାେ ଫୋନ କରିଥିଲା ଯେଲେ ବି ଆମର ବୋଧେ ଏଜାମ ଚାଲିଥିଲା ନା କଣ ଆମେ ଯାଇପାରିଲୁନି ସେ ସତସଙ୍ଗକୁ। ଆଉ ଆପଣଙ୍କ ଗାଁରେ ପାଗ କଣ ଅଛି ବର୍ଷା ବର୍ଷା ହଉଛି ନା ନାଇଁ?
ହଁ ବର୍ଷା ପିମ୍ପ ସକାଳୁ ପିମ୍ପ ପକେଇ ଚାଲିଛି। ରାତିମାନ ଲାଇନ ନଥିଲା ସଖାଳେ ଲାଇନ ଆସିଲା। ଆଉ ଲାଇନ ଆସିଲା ସକାଳୁ। ଆଉ ଫୁନ୍ ଲାଇନ୍ କଟି ଯାଇଥିଲା।
ଏବେ ଏବେ ଲାଇନ ତ ଅଛି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ନ ମିନିଟ କଣ ରହିଗଲେ ହ୍ୟାଲୋ ହ୍ୟାଲୋ